ହଁ କୁହନ୍ତୁ? କଣ କରୁଚୁ? କଣ କରୁଚୁ?
କେମତି ଅଛ?
ଆଛା।
ହାଲୋ ମୁ କହିଲି କେମିତି ଅଛ?
କଣ କରୁ
ଭଲ ଅଛ। ଏଇ ଖାଇକି ଏବେ ଆଁ ଆସିଲି ଆଉ, ତମେ ଖାଇସାରିଲଣି।
ହଁ ଖାଇବା ସରିଲାଣି।
କଣ ଖାଇଲ?
ରୁଟି କୁ ଡାଲମା ତମର
ସେଇ ରୁଟି, ଡାଲମା, ଛତୁ, ଆଳୁ ଭଜା, ଆମ୍ବ ଆଉ।
ଏବେ ତ ଆମ୍ବ ସିଜିନ ଆଉ।
ହଁ।
ସମସ୍ତିଙ୍କ ଖାଇବାରେ ଗୋଟେ ଆମ୍ବ ନିହାତି ଦରକାର।
ଆମ୍ବ ଟା ପ୍ରଧାନ ଖାଦ୍ୟ ଆଉ।
ହୁଁ, ଆଉ ଗାଁ କୁ ଯାଇଛ ବୁଲାବୁଲି କଲଣି ନା ନାଇଁ।
ଗାଁକୁ ଆମ ଗାଁ ରେ ରଜ ମହୋତ୍ସବ ହଉଥିଲା ସବୁ ଝିଅ ମାନଙ୍କୁ ଡାକିଥିଲେ। ସବୁ ଝିଅ ମାନେ ଆସିକି ଏ ଦୋଳି ଫୋଳି ରହିଥିଲା ଭୋଜି ଭାତ କରିଥିଲୁ। ଯେମିତି ରଜ ସବୁ ସମସ୍ତେ ପାଳନ କରନ୍ତି ସେଇ ଭଳିଆ ହେଇଥିଲା ଆଉ ହଁ ତମର କେମିତି କଣ କେମିତି ରଜ କେମିତି କଟିଲା?
ସେଇ ତ ସବୁଠି ରଜ ମହୋତ୍ସବ ହଉଚି, ଭୋଜି ହଉଚି, ଦୋଳି ଖେଳା। ପାନ ଖିଆ ଚାଲିଚି ଆଉ।
ହଁ। ଆଉ ରଜସ୍ ରଜ, ପ୍ରଥମ ରଜ ଦିନ ଘରକୁ ଆସିଲି ଆଉ ବ ବର୍ଷା ତ ହେଲା ରଜ ଟିକେ ଫିକା ପଡିଗଲା ଆଉ ହଁ
ହଁ, ହଁ।
ବର୍ଷା ହଁ ବର୍ଷା ଯୋଗୁ ଟିକେ ଫିକା ପଡିଗଲା ତାପରେ ଛୋଟ ଛୁଆ ଛାଡିକି ବି ଯାଇ ହେଲାନି ଟିକେ ଆ ବେଶୀ ସମୟ ରହିହେଲାନି ଆଉ।
ଓହୋ ଆଉ ପିଠା କଣ କରିଥିଲ?
ପିଠା ପୋଡ ପିଠା। ଚକୁଳି ପିଠା, ଆରିସା ପିଠା। ପୋଡ ପିଠା ତ ପ୍ରାୟ ସମସ୍ତେ କରିପାରନ୍ତିନି।
ହୁଁ ହଁ ହଁ।
ଆମେ ତ ମାନେ ଶିଖିନେ ଯଉମାନେ ଅ କ ମାନେ ଟିକେ ଆମର ଜେଜେମା ଥିଲେ ଇଏ ଥିଲେ ସେମାନେ ଟିକେ ଭଲ ସେ ସମୟରେ ପୋଡପିଠା କରନ୍ତି। ଏମିତି ଆଉ।
ହଁ।
ତମର କଣ ପିଠା କରିଥିଲ?
ଆମର ପୋଡପିଠା ହେଇଥିଲା ଯେ ଗୋଟେ ଗୋଟେ କ୍ଷୀର ପୋଡପିଠା ହେଇଥିଲା। ମାନେ ଆମର ଯେମିତି ଚାଉଳ ବିରିରେ ଚାଉଳ ବିରିରେ ହଉଛି ଚ୍ ମାନେ ପାଣି ରେ ଯନ୍ତା ହଉଚି। ଏଟା ଗୋଟେ ଆମର ହେଇଥିଲା କ୍ଷୀର ପୋଡପିଠା କ୍ଷୀରରେ ଯନ୍ତା ହେଇଥିଲା।
ହଁ।
ଟିକେ ତାଠୁ ଟିକେ ଆହୁରି ଟିକେ ମାନେ ଇଏ ରହିବ ମାନେ ଭଲ ଟିକେ ଟେଷ୍ଟି ରହିବ ଆଉ।
ଅହ।
ଭଲ୍ ଲାଗିବ ତାଠୁ ଆଉ।
ଆଉ କଣ ପିଠା କରିଥିଲ?
ଆଉ ହେଇଥିଲା କଣ ଉଁ ଗୋଟେ ହେଇଥିଲା ବିରି ପୋଡ଼ପିଠା ହେଇଥିଲା। ଆଉ ହେଇଥିଲା ଉଁ ମୁଆଁ ପିଠା ହେଇଥିଲା ଗୋଟେ ନୂଆ ମୁଆଁ ପିଠା ହେଇଥିଲା। ଚକୁଳି ତ ଚକୁଳି ତ ଏଇଟା ଆମ ପ୍ରଧାନ ଖା
ସାଧାରଣ ସମସ୍ତଙ୍କ ଘରେ ହୁଏ ଆଉ ଏଇ ଜିନିଷ ଟିକେ ରଜରେ ଖାଇବା କ ଥ ପୋଡ଼ପିଠା ଆଉ।
ହଁ ହଁ ହଁ।
ହଁ। ଆଉ ରଜରେ ଦୋଳି ଫୋଳି ସବୁ ପଡ଼ିଥିଲା?
କଣ କହିଲ?
ରଜରେ ଦୋଳି ଫୋଳି ସବୁ ପକେଇଥିଲ?
ହଁ ଦୋଳି ପଡ଼ିଥିଲା ପଟା ଦୋଳି, ନିଶାଣି ଦୋଳି। ଆଉ ଚକ୍ରି ଦୋଳି ଆମ ଚକ୍ରି ଦୋଳି ଭାଙ୍ଗିଗଲା।
ଆଉ ଓ ଚକ୍ରି ଦୋଳିରେ ଡର ଲାଗେନି ବସିଲେ?
ହଁ ପା ଭାଙ୍ଗି ଗଲା ଆମ ଚକ୍ରୀ ଦୋଳି ଭାଙ୍ଗିଦେଲେ ସମସ୍ତେ ବସିକି।
ପଡ଼ିଥିଲା ଯେ ବସିଲା ଅଳୁ ମାନେ ଡର ଲାଗେ ଯେ ସେଟା ଏତେ ମାନେ ଏମତି ବୁଲିବ। ନାଁ ମୁଣ୍ଡ କଣ ହେଇଯାଏ ମାନେ ଡର ଲାଗେ ବସିବା ପାଇଁ ଟିକେ ଇଏ ଲାଗେ। ଆଉ ବସିବନି ଏତକେ ତାରେ ପଟା ଫଟା ଦୋଳିରେ ଟିକେ ବସିଯିବ। କିନ୍ତୁ ଏଇ ଦୋଳିଟା ଟିକେ ଡର ଲାଗେ।
ଅଁ ହଁ।
ହୁଁ ପାନ ଫାନ ଖାଇଥିଲ ରଜ ପାନ?
ହଁ ନିଶ୍ଚିନ୍ତ ସେଇଟା ତ ସମସ୍ତେ ସେଇଟା ଗୋଟେ ପରମ୍ପରା ଅଛି ଦି ବର୍ଷୁକୁ ଥରେ ଖାଇଦବା କଥା ଆଉ।
ହଁ ଦୋଳି ଖେଳ ରଜପର୍ବ କବାଡି଼। ପୁଚି ଏ ସବୁ ଖେଳ ଆଉ ଝିଅ ପିଲାମାନଙ୍କର ଆଉ। ହଁ।
ମ୍ୟୁଜିକ୍ ଚିୟାର୍ କବ୍ ମାନେ ସ୍ତ୍ରୀ ଲୋକଙ୍କର ଛୋଟ ପିଲାଙ୍କର ସମସ୍ତିଙ୍କର ଉଭୟଙ୍କର ହଉଚି।
ପୁରସ୍କାର ବି ରଖିଥିଲେ ପୁରସ୍କାର ବି ର ବ୍ୟବସ୍ଥା ଥିଲା?
ହଁ ହଁ?
ପୁରସ୍କାର ବି ରଖିଥିଲେ।
ହଁ କଣ ତମର ତମେ କୋଉଥିରେ ଖେଳଥ୍ ଭାଗ ନେଇଥିଲ ନାଁ ନାଇଁ?
ମ୍ୟୁଜିକ୍ ଚେୟାର୍ ରେ ନେଇଥିଲି ଫାଷ୍ଟ ହେଇଥିଲି ଆଉ।
ଓହୋ ପ୍ରାଇଜ କଣ ଆ ତମୁକୁ ଦେଲେ?
ଏ ଗୋଟେ ଟ୍ରଫି ଏମତି ଗୋଟେ ଇଏର ଦେଇଥିଲେ ଏଇଟା ଆଉ। ଆଉ ଘରେ ସମସ୍ତେ ଭଲ ଅଛନ୍ତି? ଗାଁରେ ଅଛି ଏନା ଚାରି ଛଅ ଦିନି ରହିବାର ଅଛି। ଅଁ ତାପରେ ଦେଖିଆ ଯିବା ଆଉ ହୁଁ? ରଜ ପାଇଁ ଆସିଥିଲୁ ରଜ ସରିଗଲା ତାପରକୁ ଯିବା ଆଉ।
ଉ ବୁଲାବୁଲି ହଁ ବୁଲାବୁଲି କୁଆଡ଼େ କଲଣି ଗାଁରେ? ମନ୍ଦିର ଯାଇଥିଲ ନାଁ ନାଇଁ ରଜ ସଂକ୍ରାନ୍ତିକୁ?
ଆଉ ଗାଁ ରେ ବୁଲାବୁଲି ଛୋଟ ଛୁଆକୁ ଛାଡ଼ିକି ଯାଇହଉନି, ଏମିତି କିଛି ଘର ବୁଲାବୁଲି କରିଥିଲୁ ସାଙ୍ଗମାନେ ମିଶିକି ଆଉ ଏଇ ଭୋଜି ଭାତ ହେଇଥିଲା, ସମସ୍ତେ ଏକାଠି ହେଇଥିଲୁ, ଏଇଆ ଆଉ, ବେଶୀ କୁଆଡେ ଯାଇପାରିନୁ। ତମେ ଆ, ତମେ ଘରକୁ ଆସିଥିଲ?
ହଁ, ଆସିଚୁ ଅଛୁ, କାଲି ଯିବୁ।
ଆ ଆଉ ଘରେ କଣ ମୁଁ କହିଲି ଘରେ କଣ ସମସ୍ତେ କରୁଚନ୍ତି?
ସମସ୍ତେ ଖାଇକି ଶୋଇବା ପାଇଁ ଗଲେଣି।
ହଁ, ତମର ବୋଧେ ପୁଅଟେ?
ହଁ ହଁ ହଁ?
ହଁ, ସ୍କୁଲ ଫୁଲ କୁ ପଠେଇଲଣି?
ହଁ ସ୍କୁଲ ଗଲେଣି, ସଂକ୍ରାନ୍ତି ଯାଇଥିଲ ଆ ମନ୍ଦିର?
ନା ମନ୍ଦିର ଯାଇପାରିଲିନି। ଯାଇପାରିନଥିଲି, ତମେ ଯାଇଥିଲ ମନ୍ଦିର? ଆମର ଏଠି ପାଖରେ ମନ୍ଦିର ନାହିଁ, ପାଖ ପାଖ ରେ ମନ୍ଦିର ନାହିଁ ତ, ଯାଇପାରିନଥିଲି, ତମେ ଯାଇଥିଲ?
ନାଇଁ ଆମେ ଯାଇନୁ, ଆମର ସେଦିନ, ରଜ ମହୋତ୍ସବ ର ଭୋଜି ଥିଲା ତ ସେ ଭୋଜିରେ ଟିକେ ବ୍ୟସ୍ତ ରହିଗଲୁ ଆଉ, ପାରିଲୁନି ଆଉ।
ହଁ
ହୁଁ?
ରଜ ସଂକ୍ରାନ୍ତି ଟାଡେ ମଝି ଟା ସଂକ୍ରାନ୍ତି ପଡେ, ମନ୍ଦିର ମନ୍ଦିର ଟିକେ ଗଲେ, ଇଏଫିଏ ଭଲ ଲାଗେ। ଇଏ କଣ କରିବ, ଯାଇ ହେଲାନି ଆଉ। ତମ ପୁଅର ବୋଧେ ଜନ୍ମଦିନ, ଜନ୍ମଦିନ ବୋଧେ ଥିଲା ସେଇ ସଂକ୍ରାନ୍ତି କି, ତା ପରଦିନ ଜନ୍ମଦିନ ଥିଲା। ନାଇଁ
ହଁ ହଁ?
ହଁ ଆଉ ଜନ୍ମଦିନରେ କଣ ସବୁ କରିଥିଲ, ଖାଇବା?
ହଁ, ଭୋଜି ହେଇଥିଲା। ଆଉ ସତ୍ୟ ନାରାୟଣ ପାଲା ହଉଥିଲା, କୀର୍ତ୍ତନ ହଉଥି
ହଁ ଅଁ?
ହଉ ଦିନରେ, ଦିନରେ କଣ ଖାଇଥିଲେ?
ଦିନରେ ଭାତ, ଡାଲମା ଆଉ ଆଳୁ ଭର୍ତା ଶାଗ ଭଜା, ଆଉ ତରକାରୀ ଗୋଟେ ମିକ୍ସ ତରକାରୀ ମାନେ ହେଇଥିଲା, ସବୁ ପରିବା ପଡ଼ିକି ତରକାରୀ ଘାଣ୍ଟ ତରକାରୀ ଭ ସେଇଆ ଖାଇଥିଲି ଆଉ, ତମେ କଣ ଖାଇଥିଲ ଦିନରେ?
ଆଜି ମୁଁ ଟିକିଏ ପଳେଇଥିଲି ମାର୍କେଟ, ଯାହା ସକାଳୁ ଖାଇକି ଯାଇଥିଲି, ମାର୍କେଟରେ ଟିକେ ବଜାର ଆଡେ ଟିକେ ବୁଲିକି, ସେଠୁ ଟିକେ ଖାଇବା ପିଇବା ହେଇଯାଇଥିଲା। ଆସିକି ଏଇନିକା ହେଇ ଘରେ ଖାଇଲୁ ଆଉ।
ହଁ
ହୁଁ
ହଁ, ମାକେଟ ତ ଏଇ ର ରଜ, ଅଁ ଟାଇମ୍, ରଜ ଥିଲା ବୋଲି ମାନେ ବହୁତ ଭିଡ଼ ରହୁଥିଲା ଯାଇ ଆସି ହୁଏନି। ଏତେ ଇଏ ଥିଲା, ଦୋକାନ ବଜାର ସବୁ ଜାମ ଥିଲା। ଆଉ, ହୁଁ। କଣ ଆଣିଲ ବଜାରରୁ ଆଜି?
ଆଜି ଯାଇଥିଲୁ କାଲି ଘରକୁ ଯିବା ପାଇଁ ଟିକେ ଜିନିଷ କିଣାକୁଣି ଥିଲା, ପୁଅର ଡ୍ରେସ ଥିଲା କିଣିବାର। ଆଉ ତାର ଟିକେ ଖାଇବା ଜିନିଷ କିଣିବାର ଥିଲା।
ହୁଁ।
କିଣିକି ଯାଇଥିଲୁ ସେ ଦିଟା ତିନିଟା ବେଳକୁ ଆସିକି ପହଞ୍ଚିଲୁ, ତାପରେ ଆମର ପୁଣି ମାନେ ଯୋଉ ରଜ ମହୋତ୍ସବ ହଉଥିଲା, ପୁଣି ସବୁ ଛୁଆ ମାନେ ଗୋଟେ ଜଳଖିଆ ପାଟି କରିଥିଲେ, ସେଠି ଯାଇଁକି ଟିକେ ଜଳଖିଆ ଖାଇକି ସାଙ୍ଗମାନଙ୍କ ସହିତ ଯେହେତୁ ସମସ୍ତେ କାଲି ପଳେଇବେ ସମସ୍ତଙ୍କ ସହିତ ଟିକେ କଥାବାର୍ତ୍ତା କଲୁ, ମାନେ ଭଲ ମନ୍ଦ ଟିକେ କ ଥା ହେଇକି ଆସିଲୁ ନଅଟା ଦ ନଅଟା ଖଣ୍ଡେ ବେଳକୁ ଘରକୁ ଆସିଲୁ। ତାପରେ ଟିକେ ରୋଷେଇ ବାଷ କରିକି ଜଷ୍ଟ ଖାଇକି ମାନେ ଖାଇକି ଏବେ ଆସିଲୁ ଆଉ।
ଆଚ୍ଛା ହଁ, ରୋଷେଇ ତମକୁ ସବୁ ଜଣା?
ହଁ, ସେମିତି ସବୁ ଯାଦିଓ ଜଣା ନୁହେଁ, ଉଁ ଜଣା ଆଉ।
କିନ୍ତୁ ଚେଷ୍ଟା କଲେ ସବୁ କରିପାରିବ ଆଉ।
ହଁ, ସେଟା ନିଶ୍ଚିନ୍ତ ସବୁ ଚଳେଇଦବୁ ଆମେ।
ଭଲ କୋଉଟା କର?
ଭଲ ତ ସବୁ କରେ। ମାନେ ଯୋଉ ଜିନିଷ ଜାଣିଛି ମୁଁ ସେଇଟା ଭଲ ସେ ଜାଣିଛି, ଆଉ ଜିନିଷ ଯୋଉ ଜିନିଷ ଟା ଜାଣିନି ହେଟା
ତାପରେ ନୂଆ ଜିନିଷ କୁ କରିବା କଥା ଆଉ କରିବ ଆଉ ହୁଁ, ହୁଁ। ହଁ। ପୁଅ ଶୋଇଲାଣି?
ହଁ, ତମ ଝିଅ?
ଝିଅକୁ ଏଇ ଶୋଇ ଦେଇକି ଖାଇବା ପାଇଁ ଆସିଲୁ, ଖାଇକି ଏ ଏମିତି ଛାତ ଉପରେ ବସିଛି ଆଉ।
ଆଉ କଣ ଖାଇବାକୁ ଦେଲଣି ଝିଅକୁ?
ଝିଅକୁ ଏଇ ସକାଳେ ଡଲିଆକୁ ଖିରି କରିକି ଦଉଛି। ଆଉ ଖରାବେଳ ଟାଇମ୍ ଟା ରେ ସିଝା ସବୁ ପକେଇକି ଅମୃତଭଣ୍ଡା, ଗାଜର, ବିଟ୍ ଫିଟ୍ ପକେଇକି ତାକୁ ହଁ, ଚକଟିକି ଗୁଆ ଘିଅରେ ଟିକିଏ ରସୁଣ ଗୋଟେ ଛେଚି ଦେଇକି ତାକୁ ଛୁଙ୍କ କରିକି ଦଉଛି।
ଆଁ
ଖରା ବେଳ ଟାଇମ୍ ଟା ଆଉ ଏଇ ସନ୍ଧ୍ୟା ସମୟରେ ତାକୁ ଉଁ ଗୋଟେ ଆପେଲ୍ ଆଉ ଇଏ ଓଟସ୍ ଗୋଟେ ଚାମଚ ଗୋଟେ ଖଜୁରୀ ଆଉ ଏଇନା ଛୋଟ ଛୁଆ ହଜମ କରିପାରିବନି ନା ଏତିକି ଏଇନା ଦଉଛି, ହାଲକା ଟିକେ ଦଉଛି। ଆଉ ରାତିରେ ଏ ରୁଟି ତାକୁ ଗୋଟେ ଟାମ୍ ଯୋଉ କ୍ଷୀର ଖାଇବା ପାଇଁ ମାନେ ମନା କରିଦେଇଛି। କ୍ଷୀର ରେ ଯୋଉ ପାଉଡର ଆସେନି ଛୁଆଙ୍କର ସିମଲାକ୍
ହଁ, ହଁ, ହଁ ସିମିଲକ୍।
ଅଁ ସେଇଟା ଦଉଥିଲି ଯେ ଏରା ତାର କଫ ପଡ଼ି ହଉଛି ବୋଲି ତା ଗୋଟେ ର ମାନେ ଯାଇଥିଲୁ ମେଡିକାଲ ତ ସେ ତାଙ୍କୁ ମନା କରିଦେଇଛି, ଯେ ଏ ଜିନିଷଟା ଦବନି। ଆଉ ସେଥିପାଇଁ ରୁଟି କୁ ଯୋଉଦିନ ରୁଟି ଡାଲି, ରୁଟି ସନ୍ତୁଳା, ନହେଲେ ରୁଟି ଗୁଡ ଏମିତି ଦୋଉଚି ଆଉ।
ଛୋଟ ଛୁଆ କୁହନି ଖାଇବାରେ ଯୋଉ ତମେ ତ ଜାଣିଛ ଯୋଉ
ରାତି ଟା ରାତି ଟାଇମ୍ ଟା ଡଲିଆ କ୍ଷୀରି ଦିଅ। ଓ ମାନେ ରୁଟି ଯାହା ଦଲିଆଟା ସେଇଆ ରାତି ଟାଇମ ଟା ଦଲିଆ ଖି କ୍ଷୀରି ଦିଅ ସକାଳ ଟାଇମଟା ତାକୁ ଟିକେ ମାନେ ସକାଳ ଟାଇମଟା ଟିକେ ଓଜନିଆ ଖାଇବା ଦେଲେ ସେ ହଁ ଛତ୍ ତୁ ନହେଲେ ଆମର କଣ କହିଲ ଯୋଉ ରାଗି ଯୋଉ ଇଏ ଅ ଇଏଟା ଆସେ ହ ସେଇଟା ତାକୁ ଆଉ ଟିକେ ଦେଇଦବ ଖାଇବା ପାଇଁ।
ହଉ ଠିକ ଅଛି ହଁ ଅ କଥା ହବା ପରେ ଆଉ।
ଓକେ ଠିକ୍ ଅ
ହଁ।